ହାଲୋ।
ହଁ।
ଆପଣ କରୁଚନ୍ତି?
ମୁଁ ଏଇନା ଆସିଚି ଆମ ଗାଁ ପଡିଆ ଆଡେ।
କଣ ଖେଳ ହୋଉଚି ନା କଣ?
ହଁ ଏଇନା ଖେଳୁଥିଲୁ ଯାଇଁକି କ୍ରିକେଟ ଖେଳୁଥୁଲୁ। ତାପରେ ବି ଆମର ରଜ ମହୋତ୍ସବ ଏବେ ହବ ତାର ସଜାସଜି ଚାଲିଚି।
ଆପଣଙ୍କ ଗ୍ରାମରେ?
ହଁ।
କେମିତି ରଜ ମହୋତ୍ସବ କେମିତି ରଜ ମହୋତ୍ସବ ପାଳନ ହୋଉଚି ଆପଣଙ୍କ ଗ୍ରାମରେ?
ଆମ ଗ୍ରାମରେ ଯେମିତି କିି ପୁଚିି ଖେଳ ଆଉ କବାଡି ତାପରେ କ୍ରିକେଟ୍ ମ୍ୟାଚ୍
ହଁ।
ଏମିତି ସବୁ ଖେଳ ହୋଉଛି।
ରଜ ମହୋତ୍ସବ ବି ହୋଉଚି?
ରଜ ମହୋତ୍ସବ ହୋଉଚି ସବୁ ଗୀତ ଗାଉଚନ୍ତି ଆଉ ପୁଚି ଖେଳୁଚନ୍ତି। ଏମିତି ଆଉ ପାନ ସବୁ ଖାଉଚନ୍ତି ପାନ ଦୋକାନ ଖୋଲା ହେଇଚି।
କେତେ ଦିନ ଧରି ପାଳନ ହଉଚି?
ଆମର ଏଇଟା ଦୀର୍ଘ ତିନି ଦିନ ହବ ପାଳନ ହଉଚି ସବୁ ବର୍ଷ।
ପ୍ରତିବର୍ଷ ପ୍ରତି ସାହିମାନିଙ୍କାରେ ବି ଦୋଳି ପଡି ରହୁଚି।
ହଁ।
ଆଉ ଆମର ତ ଏଠି ରଜ ମହୋତ୍ସବ କେବଳ ଗୋଟିଏ ଦିନ ପାଳନ ହବ। ତିନି ଦିନ ରଜ ଏବଂ ଗୋଟେ ଦିନ ରଜ ମହୋତ୍ସବ ପାଳନ ହବ। ଏ ଓଡିଆ ସଂସ୍କୃତିର ତ ଏକ ବଡ ପର୍ବ ଯାହାକି ଝିଅ ପିଲାମାନଙ୍କ ପାଇଁ ପାଳନ କରାଯାଏ।
ଯେତେକ ସବୁ ସଧବା ନାରୀ ମାନେ ଯାଇ ଦୋଳି ଖେଳନ୍ତି ସାଜସଜା ହେଇ ହଁ।
ପାଇଁ ମହୋତ୍ସବ।
ଆରେ କ କୁଆଁରୀ ନାରୀ ମାନେ ସବୁ।
ହଁ। ବହୁତ ଦିନ ଆଗରୁ ସଜାସଜି କରାଯାଏ ଏଠି ବି ଏବେ ଚାଲିଅଛି। ମାଇକ୍ ଆଣି ଲଗଉଛନ୍ତି ଓଲଡ ସୋଲଡ ଏଠି କରେଣ୍ଟ ସାହାଯ୍ୟରେ ଏ ଦୋଳି ଲଗଉଛନ୍ତି ଏଠି କରେନରେ କଣ ଟା କହନ୍ତି ଦୋଳି ନାଁଟା ମନେର
ଓଡିଆ
ଆପଣ ଖାଇଛନ୍ତି?
ହଁ ଖାଇଚୁ। ଯେମିତି କି ବରା ଘୁଗୁନି ସିଙ୍ଗଡ଼ା ଏମିତି ବିଭିନ୍ନ ପ୍ରକାର ଖାଦ୍ୟ ମୁଁ ଖାଇଛି।
ଅହ।
ହଁ।
ଆଉ ଦଶହରା କିପଳି ଆପଣଙ୍କ ଗ୍ରାମରେ ପାଳନ କରାଯାଏ?
ଦଶହରା ଆମର ଯେମିତି କିି ଆମର ଗାଁରେ ତ ପାଳନ କରାଯାଏନି ଆମର ଯେମିତିକି ଆମ ଗ୍ରାମ ପାଖରେ ଏକ ଅଛି ବଟ ଗାଁ ଗ୍ରାମ ସେଇଠି ପାଳନ କରାଯାଉଛି। ଯେ ଯେମିତିକ ବଳଦକୁ ସଜେଇ ବଳଦକୁ ସଜେଇ ତାକୁ ଟୋଟାଲ ଗାଁ ଗାଁ ଟାଙ୍କ ବୁଲଉଛନ୍ତି ସବୁଆଡେ।
ସବୁଆଡ଼େ? ଆମର ଏଠି ମାସେ ଆଗରୁ ବଳଦକୁ ସଜାସଜି କରାଯାଇ ମଦ୍ୟପାନ ରଖି ତାକୁ ଗ୍ରାମରେ ଭ୍ରମଣ କରାଯାଏ ମାସେ ଆଗୁରୁ ମାନେ ତାକୁ ଅଭ୍ୟାସ କରାଯାଏ ଆଉ ଦଶହରା ଦିନ ସିଠି ଆମର ପ୍ରସିଦ୍ଧ ସେଠି ମାନେ ଦଶହରା ଏଠି ପ୍ରସିଦ୍ଧ। ପ୍ରସିଦ୍ଧ ଆଉ ସେଠି ଆମର ବଳଯାତ ଯାତ୍ରା କରାଯାଏ ଏବଂ ରାବଣ ପୋଡି ବି କରାଯାଏ ସେଦିନ କାଳୀ ପୂଜା ବି କୁହାଯାଏ। ଆଉ କାଳୀପୂଜା କୁହାଯାଏ। ଉ ରାବଣକୁ ଆମ ଗ୍ରାମରେ ଏକ ଛୋଟ ରାବଣ କରାଯାଏ। ଯାହାକି ପାଳ ଫାଷ୍ଟ ତାର ଗୋଟେ ଏ ପ୍ରତିଛବି ମାନେ କଣ
ଆଙ୍କ ଯାଏ ପ୍ରଥମେ।
ଆଙ୍କ ଯାଏ ପାଳ ନଡ଼ା ବାଉଁଶ ସାହାଯ୍ୟରେ ତାପରେ ତା ତା ପରେରେ ଜରି ବାଣ ସବୁ ଲଗାଇ ସେ ରହିଥା ରାତି ନଅଟା ହେଲା ମାତ୍ରେ ସେଠିକି ଯାଇ ସବୁ ଏକତ୍ର ହୋଇ ସେଠି ରାବଣ ପୋଡି ପାଳନ କରାଯାଏ ଏବଂ ଆମ ପାଖ ଏକ ଗ୍ରାମକୁ ଯାଇ ପ୍ରସିଦ୍ଧ ବଳଦଯାତ୍ରା ଦେଖି ସେଠି ଖାଅ ପିଆ କରି ଘର ଲୋକ ଘରକୁ ଫେରନ୍ତି। ଆପଣଙ୍କ ଅଞ୍ଚଳରେ କିପରି ହଉଛି?
ଆମ ଅଞ୍ଚଳରେ ବି ସେଇଭଳି ହଉଛି। ଯେମିତି କିି ସେ କୁଟା ସାହାଯ୍ୟରେ ଆଉ ବାଉଁଶ ସାହାଯ୍ୟରେ ତାର ମେନ୍ ମୂଳ ବନାଯାଏ। ସେଇଟାକୁ ପୋତା ଯାଇ ତା ଉପରେ କପଡାକୁ ଗୁରେଇ ତା ଭିତରେ ବାଣ ବିଭିନ୍ନ ପ୍ରକାର ଅ ବାଣ ବାଣକୁ ଖଞ୍ଜା ଯାଇକି ଲଗାଯାଏ।
ହଁ। ଏଇଟା ପୁରା ସବୁ ଗ୍ରାମରେ ପ୍ରାୟ ଏଭଳି କରାଯାଏ।
ପ୍ରାୟ ଆମର ଏ ଏକରେ ସବୁ ଗ୍ରାମରେ ହେଉନାହିଁ ଗୋଟେ ଦିଇଟା ଗ୍ରାମରେ ଏମ୍ତି ହଉଚି ଆଉ।
ଯୋଉ-ଯୋଉ ବଡ-ବଡ ଗ୍ରାମ ଦେଖିକି କରାଯାଉଚି। ଉତ୍ସବକୁ ଆଉ। ସେଇଟା ତ ରଜ ମହୋତ୍ସବ ତ ପୁରା ଫେମସ୍ ସବୁଆଡ଼େ।
ଟୋଟାଲି ଆମର ଏ ଭାରତରେ ଆମ ଆମ ଅଞ୍ଚଳର ରଜ ମହୋତ୍ସବ ପୁରା ଫେମସ୍।
ଆମର ଏଠି ତ ଅ ପୁରା ଛୁଆମାନେ ବି ଆସିକି ଏଠି ପୁରା ଲାଗି ପଡ଼ିଚନ୍ତି ସକାଳୁ। ରଜ ମହୋତ୍ସବ କିପରି ଫେଣି ଗୋଟିଏ ଦିନ ପାଳନ ହବ। ସେଠି ଲା
ଗାଁ ଆଉ ସହର ଭି ଭିତରେ ବହୁତ୍ ଫରକ୍ ଅଛି ଯେମ୍ତିକି ଗାଁରେ ବିଭିନ୍ନ ପ୍ରକାର ଦୋଳି ପଡୁଚି। ସହର ଅପେକ୍ଷା ଗାଁରେ ଅଧିକ ମଜା ଲାଗୁଚି।
ଫରକ୍ ଇଂଲିଶି କହନି।
ଏଟା ଫରକ୍ ନୁହେଁ ଫରକ୍ ଟା କଣ ଇଂଲିଶି।
ତାପରେ ଏଠି ଚାଲିଚି ରଜ ମହୋତ୍ସବ କାଲି ହବ କେବଳ ଦୋଳି ଖେଳା ଯିବ ପ୍ରଥମ ଦିନ। ଓ ପୁଚି ଖେଳ ଅଛି ବିଭିନ୍ନ-ବିଭିନ୍ନ।
କେବଳ ପ୍ରଥମ ଦିନ ହିଁ ହବ ରଜ ମହୋତ୍ସବ ଆଉ ହବନି।
ନାଇଁ ମଝି ଦିନ ହବ ଏଠି। ଆପଣଙ୍କ ଗ୍ରାମରେ ଏକ ତିନି ଦିନ ଯାକ।
ଆମର ଏଇଠି ପ୍ରାୟ ତିନି ଦିନ ହବ।
ମାସେ ପାଳନ କରାଯାଏ।
ହଁ।
ଏଠି ଗୋଟେ ବର୍ଷ ତିନି ଦିନ ପାଳନ ହୋଇଥିଲା। କିନ୍ତୁ ତାପରେ ଗୋଟିଏ ଦିନ କରୁଚନ୍ତି ଗାଁର ସଂସ୍କୃତି। କୁ ନେଇ ଆଉ ଏଠି ଜଗନ୍ନାଥ ମନ୍ଦିର ପୁରା ଫେମସ୍। ମାନେ କୁହାଯାଏ କି ତୃତୀୟ ଜଗନ୍ନାଥ ମନ୍ଦିର ଏଇ ଗ୍ରାମରେ ଅଛି ବୋଲି, ଆଉ ସବୁଆଡ଼େ ଘର ବ ଝିଅ ବେଶି ନାହାନ୍ତି କମ୍ ଝିଅ ରଜ ମହୋତ୍ସବ ସେଥିପାଇଁ ଗୋଟେ ଦିନ ପାଳନ ହଉଚି। ଏବଂ ସୁନ୍ଦର ଗ୍ରାମ ଏକ ମଙ୍ଗଳା ମାଙ୍କ ପିଢରେ ଏଇ ଯୋଉ ମହୋତ୍ସବଟି ଏଠି ପାଳନ କରାଯାଉଚି।
ଆମର ବି ଏଠି ଶିବ ମନ୍ଦିର ଭିତରେ ଏ ସାଜସଜା କରାଯାଇ କରାଯାଉଚି ବହୁତ୍ ଧୁମଧାମ୍ ରେ ବି ଏ ବର୍ଷ ହବ ଆଶା ରଖୁଚୁ।
ସବୁ ଗାଁ ଲୋକ ଯାଇଁ ସାହାଯ୍ୟ କରୁଚନ୍ତି?
ଗାଁ ଲୋକ ଗାଁ ପିଲା ସବୁ ସକାଳୁ ଲାଗି ପଡ଼ିଛନ୍ତି। ତାକୁ ସଫାସୁଫି କରି ଆମ ମନ୍ଦିର ଶିବ ମନ୍ଦିର।
ଓ ହଁ।
ହଁ। ଆଉ ଆପଣଙ୍କ ଆଡେ କିଛି ପ୍ରସିଦ୍ଧ ତୀର୍ଥ ଅଛି କି।
ଜଗନ୍ନାଥ ମନ୍ଦିର।
ଆମର ଏଠି ପ୍ରସିଦ୍ଧ ଶିବ ମନ୍ଦିର ଅଛି। ଆଉ।
ରଜ ମହୋତ୍ସବ ବିଷୟରେ ଆପଣ କିଛି କୁହନ୍ତୁ ଅଧିକ କିରି।
ଅଧିକ କିରି ଆମେ ରଜ ମହୋତ୍ସବ ତ ଆମର ଏଠି। ବିଭିନ୍ନ ପ୍ରକାର ରଜ ମହୋତ୍ସବରେ ଆମର ଏଠି। ଏ ପୁରସ୍କାର ଦିଆଯାଏ ଯିଏ ଅଧିକ। ରଖିଥିବ ଚତୁର୍ଥ ଦିନଲ। ଶେଷ ରଜ, ଶେଷ ରଜ ଦିନ ଯିଏ ଆମର ଏ। ଏଠି ବିଦ୍ୟାଳୟରେ ଫାଷ୍ଟେ ହେଇଥାଏ ପରୀକ୍ଷାରେ। ତାକୁ ପୁରସ୍କାର ଦିଆଯାଏ ମଞ୍ଚ ଉପରକୁ ଡାକି।
ମାେଟ୍ରିକ୍ ପରୀକ୍ଷାରେ ଯିଏ ପ୍ରଥମ ସ୍ଥାନ ଅର୍ପଣ କରିଥାଏ।
ସେ ମେଟ୍ରିକି ଆଉ ଉଁ।
ଯୁକ୍ତ ଦୁଇ ପରୀକ୍ଷାରେ। ଯିଏ ପ୍ରଥମ ନମ୍ବର ଆଣିଥାଏ ତାକୁ। ପୁରସ୍କାର ଦେଇ ସମ୍ମାନ କରାଯାଏ। ଗାଁ ସବୁ ଲୋକମାନଙ୍କର ଆଗରେ ବଢ଼ିଚଲିବ।
ଅ।
ତା। କମ୍।
ତା ମନବଳ ଟିକେ ଅଧିକ ବଢିବ ଆଉ। ସେଇଟା ତ ଗୋଟେ ଉତ୍ସାହ। ତାକୁ ବଢେଇବା ପାଇଁ ଯିହା ରଖିଥିବ ସବୁଠୁ ଅଧିକ ଦୀର୍ଘ ମାର୍କ।
ହଉ ଆପଣ ଦଶହରା ବିଷୟ ଶୁଣନ୍ତୁ ମୋଠୁ।
ହଁ।
ଦଶହରା ଦିଗ ଦଶ ଦିନ ଧରି। ମା ଦୁର୍ଗା ମହିଷାସୁରକୁ ନଅ ଦିନ ଧରି। ଚେଷ୍ଟା ଜାରି ରଖିବା ରେ ଦଶ, ଦଶ ଦିନ। ଦିନ ସେ ମହିଷାଶୁର କୁ ବଦ୍ଧ କରିଥିଲେ। ସେ ଯୋଉ ଦିନ ମହିଷାସୁର କୁ ବଦ୍ଧ କରିଥିଲେ ସେଦିନ। ଅ ରାମଚନ୍ଦ୍ର, ରାବଣକୁ। ବହୁତ ଦିନି ଯୁଦ୍ଧ ଚାଲି ରହିଥିଲା ରାବଣ, ରାମଚନ୍ଦ୍ରଙ୍କ ମଧ୍ୟରେ। ଆ ଉ ଯାଇକି। ସେ କୋଉଠୁ ସପନେ ସ୍ୱପ୍ନ ରେ ଦେଖିଥିଲେ ନା କୋଉଠି ଜାଣି। ଜାଣି ଥିଲେ ଯେ ରାବଣର ପେଟରେ ଏକ ଦହି ହାଣ୍ଡି ଅଛି ତାକୁ ତୀର ମାରିକି ଭାଙ୍ଗିଲେ। ସେ ବହୁତୁ ଅସ୍ତ୍ର। ଅ ଶସ୍ତ୍ର ପରିଚାଳନା କରିଥିଲେ ଏ ଯେଉଁ ଉଁ। ବ୍ରହ୍ମାଙ୍କ ଦିଆଯାଇଥିବା ଅସ୍ତ୍ର। ବହୁତୁ ଅସ୍ତ୍ରୋପ କିନ୍ତୁ ପାରି ନଥିଲେ କିନ୍ତୁ ସେ ଗୋଟିଏ ତୀର ଯେ ପେଟ ନାହିଁ। ର ଦହି ଦହି ହାଣ୍ଡି ରେ ବାଜିଲା ଏବଂ ରାବଣଙ୍କର ମୃତ୍ୟୁ। ତାପରେ ସେଦିନ କାଳୀ ପୂଜା କରାଯାଏ ଆଉ ମୁଁ ଶୁଣିଛି ଓଡ଼ିଆ ଜାତିର ବାରିକ ମାନଙ୍କର ହେଟା ଗୋଟେ ବଡ ପର୍ବ। କୁହାଯାଏ ସେ ମିଠା ଏ ଯୋଉ ପିଠା ପିଠା କରି ସାହିରେ ବଣ୍ଟନ କରିଥାନ୍ତି ଆଉ ଆଉ ମ ବଢ଼େଇ ବଢେଇ ମାନଙ୍କର ବି ସେଦିନ ଗୋଟେ ପର୍ବ ସେଦିନ ଗାଡି ପୂଜା ବି ହୁଏ କାଳୀ ପୂଜା ମାନନ୍ତି ଗାଡି। ଗାଡି ପୂଜା କରାଯାଏ ଆଉ ବହୁତ ଖୁସି ହୁଅନ୍ତି।
ରେ କି ଗାଡି ପୂଜା କରାଯାଏ ପ୍ରଥମେ ତ ବିଶ୍ଵକର୍ମ ପୂଜାରେ କରାଯାଏ ଆଉ
ଆଉ ଗୋଟେ ହେଲା ଦଶହରା କାଳୀ ପୂଜା ହଉ ଆପଣଙ୍କର କାମ ଥିବ ମୋଟେ କାମ ଅଛି ମୁଁ ରଖୁଛି।
ହଉ